ହଁ ମ୍ୟାଡାାମ ଖାଇସାରିଲଣିି? ଆଉ ଛୁଆମାନେ ଖାଇସାରିଲେଣି।
ହଁ ହଁ ଖାଇସାଲେ।
ଆଉ ତାଙ୍କ ବାପା?
ହଁ ସେ ସବୁ ସମସ୍ତେ ଖାଇସାଇଲେଣି।
ଉଁ ଖାଇକିରି ଏବେ ରେଷ୍ଟ ନଉଥିବେ ଆଉ।
ହଁ ହଁ।
ଆଉ ତାପରେ ପୁଣି ସନ୍ଧ୍ୟା ବେଳକୁ ସନ୍ଧ୍ୟା ବେଳ କାମ ସନ୍ଧ୍ୟା ଦିଆ ଘର ଝାଡୁ।
ହଁ
ତାପରେ ରାତି ପାଇଁ କଣ ସନ୍ଧ୍ୟା ପାଇଁ କଣ ଟିଫିନ କରିବେ ତାପରେ ରା ସେଥିପାଇ କଣ ନା କଣ ପ୍ରତିଦିନ ରାତିରେ ବୋଧେ ରୁଟି ଖାଆନ୍ତି ନା କଣ?
ନାଇଁ ଆମର ସେମିତି କିଛି ଇଏ ନାହିଁ ଭାତ ଖାଉ ରୁଟି ବି ଖାଉ।
ହଁ ଯେତେଳେ ଇଛା ହେଲା ରତ ଖାଉଥିବେ ଆଉ ହଁ।
ଆଉ ଯେତେବେଳେ ଯାହା
ସମସ୍ତଙ୍କର ସେଇଆସ ଏମ ମାନେ ଯୋଉ ସମାନ। କେତେବେଳେ ଇଚ୍ଛା ହେଲା ଭାତ ଖାଇଲ ବାର ଦେଖିକିରି ଟି ନଲେ ଉପମା ନଲେ ଚାମିନି ସେ ଜଉ ଇପି।
ହଁ ହଁ ନାଇଁ ଯାହା କହିଲେ ଠିକ।
ହଁ। ଆଉ ଆମ ଘରେ ଯେମିତି ଆପଣଙ୍କ ଘରେ ବି ସେମିତି।
ହଁ ମାନେ ଛୁଆ ଯୋଉଟାରେ ଖାଇବାରେ ଖୁସି ଆଉ।
ହଁ ହଁ ଛୁଆଙ୍କ ଇଚ୍ଛାରେ ତ ଇଛା। ଛୁଆ ଧାନ ଯାହା ଖାଇବେ ସେଇଆ କରେ। ଆଉ ବାସନ ବୋଧେ ମଜା ମଜି କରୁଚନ୍ତି। ହଁ ମୁଁ ଏବେ ଖାଇକିରି ଉଠିଲି ପୁଅ ଖାଉଛି।
ଆଛା। ନା ଆସନକୁୁସନ ଚାରିଟା ବେଳେ ମଜା ହବ ଆଉ।
ହଁ।
ଆମର ଟିକେ ମାଜିବାକୁ ଦୂର ତ।
ହୁଁ ହୁଁ।
ମାଜିବାକୁ ଦିବ ତାପରେ ମୁଁ ବି ଖାଇକି ସାଙ୍ଗେ ସାଙ୍ଗେ ମାଜି ପାରେନି।
ହଁ ସାଙ୍ଗେ ସାଙ୍ଗେ ଆମେ ବି ମା ଯଉନା ନା ଏଇ ଗୋଟେଇକି ଥୋଇଦବୁ ତାପରେ ଟିକେ ଖରା କମିଲେ ବାସନ ଟା ମଜା ଯିବ ଆଉ। ଟିକେ ରେଷ୍ଟ ନବା ସମୟ ଏଇଟା ଆଉ ଖାଇକି ଟିକେ ରେଷ୍ଟ ନବ। ନାଇଁ। କୁଆଡେ ଆଉ ଯାଇନା ବୁଲି?
ନାଇଁ ଘରକୁ ଯାଇଥିଲି ବୁଲିକି ଆସିଚି। ଘରକୁ ଯାଇଥିଲି ଆଜି। ଗ ଉଁ ସବୁଦିନେ ଯାଏ ହଁ ଆଜି ଯାଇଥିଲି।
ମାନେ ଘର ଟା ବୋଧେ ପାଖରେ ଆଉ ନା କଣ?
ହଁ ହଁ ପାଖରେ।
ଉଁ ହୁଁ। ଫାଖରେ ହେଲେ ଡେଲି ଯିବେ ଆସି
ହଁ ମୁଁ ଗାଡି ନେଇ ମୁଁ ଗାଡି ନେଇକି ଯାଇଥିଲି ହଁ ଗାଡି ନେଇକି ଯାଇଥିଲି। ସାନ ପୁଅ ରହିଲା ମୁଁ ଆଇଲିି ଭାରି ଆଉ। ରାତିକି ଫୁଣି ଗଲେ ସେ ଆସିବ।
ଓହୋ ସାନ ପୁଅ ଆଇକତିରେ ବୋଧେ ରହିଛନ୍ତି।
ହଁ ହଁ ରହିଲା। ରହୁନଥିଲା ତାକୁ କହିଲି ରହି ଥଣ୍ଡା ଦବୁ ଆ ଦବୁ ତା ଦେବୁ କହିଲାଠୁ ରହିଯାଇଚି।
ହଁ ଆଉ ଛୋଟ ଛୁଆ ସେଇଆ ତାଙ୍କୁ ଟିକେ ବଲେଇ ଦେଲେ ଭୁଲେଇ ଦେଲେ କଣ ସେ ରହିବେ ଆଉ। ନାଇ ଭଲ। ସେଇଠି ପାଖରେ ମାମୁଁ ଘର ପାଖରେ ଯେତେବେଳେ ଇଛା ଗଲେ ଆସିଲେ। ଏକୁଟିଆ ଚାଲିଲେ। ।
ନାଁ ମୁଁ ସେଇଆ ପା କହିଲି ଗୋଟାଏ କଲ୍ କରି ହବ କି ନାଇଁ ମୁଁ ଜାଣିନି।
ନାଇଁ ତିନି ଥର କରି ହବ।
ଆଚ୍ଛା ଆଚ୍ଛା।
ହଁ ଆଉ ଆଉ କଣ ଯୋଉ ଏବେ ଆଉ କଣ ତମର ସେଠି ଦଶହରା ତ ଏଇ ଆସୁଛି ହବ। ଦଶହରା ଆସିଲେ ଆମେ ଯିବୁ ଦଶହରା କୁ।
ଆଚ୍ଛା ଆଚ୍ଛା।
ନମ୍ବର ଅଛି କଲ୍ କରିବୁ। ଦେଖ୍
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଠିକ୍ ଅଛି।
ଅ ହଁ ହଁ।
ଏଥିରେ ସିନା କଲ୍ କରିକି କିଛି ହବନି। ଅନ୍ୟ ନମ୍ବରରେ ତ କଥା ହେଇହବ ନା। ହଁ ହଁ ହଁ।
ଏ ସମ୍ପର୍କ କଣ ସମ୍ପର୍କ ଏଇତ ଆଉ କଣ। କଥାବାର୍ତ୍ତା ଟିକେ ହେଲେ ସମ୍ପର୍କ। ଦୁନିଆ ଆସିଚ କିଏ କେ ତେ ଦିନ ପାଇଁ ଟିକେ ହସ ଖୁସି କଥାବାର୍ତ୍ତା ତା ଦେଖା ସାକ୍ଷାତ ଚାଲିଲା ସଇଲା। ଖାଲି କଣ ର ରିଲେକ୍ସନ ରିଲେଟିଭ ମାନେ ଖାଲି ଯୋଉ ସମ୍ପର୍କୀୟ। ଆମେ ସମସ୍ତଙ୍କୁ ମୋର ଭାବି
ହଁ ହଁ। ହଁ। । ।
ଆଉ କଣ ରାତିରେ କଣ କରିବେ? ଭାତ ଦିନ ଆଜି ତୋର ରବିବାର ଅଛି। ହଁ ଆଉ ସତ କଥା ସତ କଥା କହିଲ ମାନେ ଏବେ ଠାରୁ ଆଉ କହି ହବନି କଣ ରାତି କରିବା।
ଛୁଆ କହୁଛନ୍ ମାମା ରାତିକି ଟିକେ ଚାଟ୍ କର ଖାଇବା ଆଜି।
ହଁ।
ଆଉ କିଛି କରନି ଚାଟ କର। ଚାଟ ପେଟ ପେଟେ କ ଖାଇଲେ ଛୁଆଙ୍କ ପେଟ କେ ଯା।
ହଁ।
କୋଉ କିଣିକି ଖାଉଛନ୍ତି ଯେ ଅଧାପେଟ ଗୋଟାଏ ପ୍ଲେଟ ଖାଇଲେ ପେଠ ପୁରିବନି।
ହଁ।
କରିବ ଦାନ୍ତ ଖାଇବ।
ହଁ ନାଇଁ କିଣିକି ଖାଇଲେ ବି ପ୍ଲେଟ ତ ପେଟ ପୁରିବ। ପୁରିବନି କାଇଁ ହାଫ୍ ପ୍ଲେଟ୍ ହଁ ଖାଇଲ ପେଟ ପୁରିବନି। ପ୍ଲେଟ ଟା ପେଟ ପୁରିବନି ହଁ ମାନେଟେ ଘରେ କରିବ ଯେମିତି ଆଉ କିଣି ଖାଇବ କଣ ସେମିତି କି ହଁ।
ଇଚ୍ଛା ଥବ।
ହଁ ହଁ
ହୁଁ
ହଁ
ଆଉ କହୁଛନ୍ତି ମାମା ଟିକେ ଚାଟ୍ କରିଦବ ଘରେ ଖାଇବା ମୁଁ କହିଲି ଆଛା ଠିକ ଅଛି।
ଚାଟ ତିଆରି କରିବା ଜାଣିଚ କେମିତି କଣ ଚାଟ କର।
ଏଇ ମଟର ତିତେଇ ଦେବ ଯେତେ ତମ ଇଏ ଅନୁସାରେ ପରିବାର ଦେଖିକି କରିବ। ମଟର ତିତେଇଦେବ ଆଳୁ ସିଝେଇଦବ।
ହଁ
ଆଉ ହଁ ଆଳୁ ମଟର ସିଝେଇଦବ।
ଆଉ ତାକୁ ଚକଟି ଦବ ଯୋଉଁ ମାନେ ଚାପି ଚାପି ଦବ।
ହଁ ଚାପିଦବ।
ଆଉ ତାପରେ ମସଲା କଣ ଦିଅ। ଚାଟ ମସଲା ତ ଦିଆ ହବ ତାପରେ ଆଉ କଣ?
ବ ଅଦା ରସୁଣ ପିଆଜ
ଆକୁ ଗ୍ରାଇଣ୍ଡିଙ୍ଗ କରି କଷିବ କଷିକି ତାପରେ ସେ ଆଳୁ ମଟର ତାକୁ ଉ ତା ଦେହ
ହଁ ଦେଇଦବା ତାପରେ ମକା ନେଇ ଏଥିବ ଛାଣିଦବ କାକୁଡି ଦହି
ହ ହଁ ହଁ କାକୁଡି କୋରା ଗାଜର ପୋ ପୋରା ଟିକେ ଆଉ ଦହି ଟମାଟୋ
ହୁଁ ମକା ନେଇ ଆସିବ ଛଣା ଛୁଣ କଦ ଆଗରୁ ଛୁଆ ସେଉ
ହଁ ହଁ ଏଇ ଯୋଉ ସେଉ ସେଉର ଯୋଉ କାତ କହୁଛନ୍ତି ଯୋଉ ପିଚ ପିସ୍ ଛୋଟ ଛୋଟ ପାମ୍ପଡ ପାମ୍ପଡ ହଁ
ହୁଁ
ଆଉ ହଁ ହଁ ହଁ।
ହ ହଁ
ଛନା ମିଳୁଛି ପ୍ୟାକେଟ ବାଲା ମିଳୁଛି ବି ସେମିତି ମିଳୁଛି
ଯଉ ଅ ମାନେ କଞ୍ଚା ଟା ନେଇ ଆସୁ ଘରେ ଛାଣି ଦେଉ ହଁ ଛୁଆଙ୍କର ଯେତେବେଳେ ଇଚ୍ଛା ହୁଏ ଟିକେ ଛାଣି ଦେବୁ। ଛୁଆ ଖାଇଦିଅନ୍ତି।
ଚାଟ ପାଇଁ ତ ସେଇଟା ଦରକାର।
ହଁ ସେଇଟା ଆଗ ଟା ପ ହଁ।
ଉ ଉଁ ମାନେ କାକୁ କାକୁଡି ଗାଜର ଫାଜର ଏସବୁ ନହେଲେ ବି ସେ ସେଉ ପିଆଜ କଟା ଧଣିଆ ପତ୍ର ଟିକେ ଆଉ ସେଇ ଯୋଉ ମକା ସେଇ ଟିକେ ଦେଇଦେଲେ ହେଲା ବି ମାନେ ଖାଇହବ ସସ୍ ଦେଇଦେଲ ଖାଇହବ
ହଁ
ଆଉ ସେଟା ନଦେଲେ ଭଲ ଲାଗେନି। ଆଉ ଦହିବରା କେମିତି ବନା
ଦହିବରା ବିରି ନେଇ ସେମତିି ବିରି ଆଗରୁ ପ୍ରକା
ଏଇ ଯୋଉଁ ଆଳୁ ଆଳୁ ଦମ ଦହିବରା ଜାଣିଛ?
ହଁ ହଁ ଆଳୁଦମ ଦହିବରା ପା
ସେଇ ଯୋଉଁ ଦହିବରା ଟା କେମିତି ହୁଏ କହିଲ ସେଇଟା ମୁଁ ଯେତେ ହଁ ଚେଷ୍ଟା କରିଛି ମାନେ କରିପାରୁନି ମାନେ ସେଇ ଯୋଉ ସ୍ପଞ୍ଜ ଟାଇପ ର ଯୋଉ ହୁଏ ଦହିବରାଟା କାଇଁ ହୋଉନି ତା ଦେହରେ ମାନେ କଣ ବିରି ଦେହରେ କଣ ଦିଅ?
ବିରି ଦିହରେ ଉଁ ଜଷ୍ଟ ଟିକେ ଯ ସୁଜି ମିଶେଇବ ମିଶେଇବ ନହେଲେ ଖାଲି ବିରିରେ ବି ହବ।
ନାଇଁ ଦେଖୁନା ଦ ଯୋଉମାନେ ବିକୁଛନ୍ତି ସେମାନେ ପାଣି ଦେହରୁ ବାହାର କରି ଏମିତି ଚିପୁଡି ଦିଅନ୍ତି ଛେନା ପରି ଏ ପାଣି ବାହାରିଯାଏ ଆମେ ବାସ୍ ସେମିତି ଦହିବରା ଟା କାଇଁ ଆମର ତ ହୋଉନି?
ହଁ ହବ ସାଙ୍ଗେ ସାଙ୍ଗେ ଯୋଉ ଛାଣିବ ବରାଟା
ସେ ଯୋଉ ଲାଲ ଲାଲ ଅଂଶ ଯୋଉ ଦେଖାଯାଏ ସେ ବରାଟା ଉଁ
କରିବନି ବେଶୀ ଲାଲ କରିବନି।
ଧଳା ବି ଜଣେ ଜଣଙ୍କର ଅଛି ଜଣେ ଜଣଙ୍କ ଟିକେ ମାନେ ପିଙ୍କ
ନାଇଁ ନାଇଁ ନାଇଁ ପୁରା ପୁରା ଲାଲ ହେଇଗଲେ ସେ ବରା ହେଇଯିବ।
ହଁ।
ପୁରା ଲାଲ ହେଇଗଲେ ସେ ବରା ହେଇଯିବ ପାଣି ପଶିବନ୍ତା ତା ଭିତରେ।
ହୁଁ।
ସେ ଯୋଉ ବରା ଟା ମାନେ ଟିକେ ମାନେ ମାନେ ହେଇଯାଇଥିବ ପୁରା ଅ
ସେ ତ ଖାଲି ବିରିରେ କରନ୍ତି ନାଇଁ ମୁଁ ଭାବୁଛି ତା ଦେହରେ ଆଉ
ନାଇଁ ନାଇଁ ଖାଲି ବିରିରେ ହୁଏ ନା ଖାଲି ବିରିରେ ହୁଏ ଆମେ ତ ଖାଲି ବିରିରେ କରୁ।
ଆଉ ଖାଲି ବିରି ଟେ ତ ଭାଙ୍ଗିଯିବ ପାଣି ଦେହରେ ପଡିକି ରହିଲେ ସେଟା ମାନେ ଚା ପିଲେ ସେ ଗୁଣ୍ଡ ଗୁଣ୍ଡା ହେଇଯିବ ଖଣ୍ଡ ଖଣ୍ଡ ହେଇଯିବ।
ଉ ନାଇଁ ନାଇଁ। ଯୋଉ ଛଣା ଟା ହବ ଯୋଉ ସେଇଟା ପାଣିରେ ପଡିବ।
ହଁ ପାଣିରେ ତ ପକଉଛି ହଁ ସାଙ୍ଗ ସାଙ୍ଗ ମାନେ ବାହାର କରିବେ ହଁ ଗରମ ଗରମ ବାହାର କରିବେ ତ ପାଣିରେ ଉଜାଡିବେ।
ପାଣିରେ ପକେଇବ ସେ ପାଣିରୁୁ ଚୁପୁଡିକି ପୁଣି ପକେଇବ ଦହି ବଘରାରେ।
ହଁ।
ହଁ।
ହୁଁ।
ଏ ଦହିଟା ଯୋଉ ବଘାରିକି ରଖିଥିବ
ହୁଁ।
ସେଇ ଚୁପୁଡା ଟା ପୁଣି ତା ଦେହରେ ପଡିବ।
ହୁଁ।
ସେ ଠିକ ହବ। ଯଦି ବିି ତମର ଭାଙ୍ଗି ଯାଉଛି କହୁଛ ଟିକେ ସୁଜି ମିଶେଇ ଦଵ।
ହଁ ହଁ।
ଅଳ୍ପ ଟିକେ ସ୍ଲାଇଟ ସୁଜି।
ହୁଁ।
ହୁଁ।
ସୁଜି ଟା ତାକୁ ତା ଆଣେ ରଖିବ ଆଉ ମାନେ ଭାଙ୍ଗିବନି। ସଫ ଟା ହବ ମାନେ ସ୍ପଞ୍ଜ ଟାଇପର ହବ।
ହଁ ଆଉ ଆଳୁ ଦମ ତ ଯେମିତି ହୁଏ ଆଳୁଦମ ଯେମିତି ହୁଏ ସେମତି କରିବ ଘୁଗୁନି ତ ଯେମିତି ହୁଏ ହଁ। ମୁଁ ଘରେ କରିଦିଏ ଛୁଆ ଖାଇବା ଯେତେବେଳେ ଯାହା ଖୋଜଛନ୍ତି କରିଦିଏ ଘରେ।
ହୁଁ।
ଅଇକା ଯ ବାହାରକୁ ଯିବୁ ଆମେ ପାଞ୍ଚ ଜଣ। ଶହେ ଟଙ୍କା ନ ହେଲେ ଆଳକୁ କହୀବେ ପାଞ୍ଚଶହ ଟଙ୍କା ଗୋଟେ କଥାକୁ କହୁଛି।
ହଁ।
ଆମ କୁ ଦେ ଟଙ୍କା ଦିଇଶହ ତିନିଶହ ଖର୍ଚ୍ଚ କଲୁ।
ପ୍ରଏ ଆମେ ବନଉଛୁ ନା ଆଉ ବାହାରୁ ସବୁବେଳେ ଖାଉଛ କି ବାହାରୁ ଖାଉଛ ମାନେ ପରି ସ୍ଥିତି ମାନେ ସମୟ ସେମିତି ପଡିଲେ ବାହାରୁ ଖାଇଲ ହଁ। ଆଉ ତମ ଖାଇବା ଟା ଘରୁ ଧରିକିରି ଜି ଖାଇବା ଟା ଆଉ ଘରୁ ନେଇକରି ଯିବା କି ବନେଇକି ବାହାରେ କୋଉଠି ଖାଇବା ସେମିତି ତ ହେଇପାରିବନି ବାହାରେ କୁଆଡେ ଯାଇଛନ୍ତି। ଯାତ୍ରା କି କୌଣସି ପାର୍ଟି ଫାର୍ଟିରେ ଫଙ୍କସନ ରେ ଦିଅ ବାହାରେ ଖାଅ।
ଯୁଆଡେ ଗଲେ ବି ଦେ ଏମିତି ପେଟ ପୁରାକି ଖାଅ କି ନ ଖାଅ କିନ୍ତୁ ଯାଇଛୁ ତ ଗୋଟେ ଗୋଟା ଖାଇଦେଇକି ଚାଲ ଯିବା।
ହଁ ହଁ।
ଯାଇଛୁ ତ ଆଉ କଣ ଫେରିକି ଯିବା ଗୋଟେ ଗୋଟେ ଯାହା ବି ହେଲେ ଆମେ ଆଇଛୁ ଯଉମାନେ ଖାଇକି ଯିବା ବାହାରକୁ ଆଇଛି ମାନେ ଖାଇକି ଯିବା।
ଛୁଆଙ୍କୁ ନେଲେ ତ ସେ ଆଇସ୍କ୍ରିମ ଖାଇବୁ ଥଣ୍ଡା ପିଇବୁ ସେ କୁର୍କୁରି ଦିଅଉଁ ମେନେ ତାଙ୍କର ତ ଆଜିକାଲି ଛୁଆଙ୍କର ହେଟ
ସେ ସବୁ ସବୁବେଳେ ତାକୁ ସବୁବେଳେ ଖାଉଥିବେ କିନ୍ତୁ ବାହାରକୁ ଗଲେ ମାନେ
ହଁ ହଁ।
ସେଇଟା ଆଗ ତାଙ୍କର।
ଆ ଏଇ ଯଉ ଉଁ ମାନେ ଦେଖ ଆଗ ଛୁଆ ଅପେକ୍ଷା ଏବେକା ଛୁଆଙ୍କର କେତେ ମତେ ମାନେ ରେଞ ଦେଖ? ମାନେ ତାଙ୍କ ଖାଇବା ପିଇବା ଆଗେ କଣ ଚୁଡ଼ାମୁଡି ପିଲାଙ୍କୁ ଡାଲା ଟ ପଲିଥିନିରେ ଧରେଇ ଦଉଥିଲେ ଧରେ ଦଉଥିଲେ ନା ନାଇଁ?
ହୁଁ।
ପିଲା ବସିକିରି ଖାଉଥିଲେ ଏବେ ପିଲାଙ୍କୁ ଗୁଞ୍ଜେଇ ଖେନ୍ଦେଇ ଏଟା କରିକି ଦିଅ ସେଟା କରିକି ଦିଅ। ସେ ଯଉ ଗାଜର, ବିଇଟି, ସେଉ ସିଜେଇକି ତାକୁ ଇଏ କରିକି ଦିଅ ଏବେ ବିଭିନ୍ନ ପ୍ରକାର ତାରେ ଆଗେ କଣ ହ ମାନେ ଚାଉଳ ବାଟିକି ଚାଉଳ ବାଟିକି ତ ପଳତା କରିକି ଏ ଯୋଉ କ୍ଷୀରି ପରି କରିକି ଉଷୁଣା ଚାଉଳ ଭେଦେଇକି ପିଲାଙ୍କୁ ଦଉଥିଲେ ଏବେ ଦେଖୁଛନ୍ତି ପିଲାଙ୍କୁ ସେ ଖାଇବା ଦିଆ ହଉଛି?
ନା ନା। ପିଲା ସେମିତି ବି ଖାଉନାହାନ୍ତି ମୋବାଇଲି ନହେଲେ।
ମୋବାଇଲି ନହେଲେ ପୁଣି ତାଙ୍କୁ ଭେରାଇଟି ଅଲଗା ଖାଇବା ତାଙ୍କର ସବୁ ଏବେ।
ହଁ।
ଅଲଗା ଅଲଗା ଖାଇବା ସେ ଲାକ୍ଟଜିନି ଦିଅା ଲକ୍ଟଡେସ୍କ ଦିଅ ଏବେ ଏସବୁ ଥିଲା କିଛି? କଣ କରିବା ଆଉ ପିଲା ଉଁ ଯେତେ ଯୋଗଉଛନ୍ତି ପିଲା ବି ସେତେ ଜିଦ୍ ଖୋର ହଉଛନ୍ତି ଜିଦ୍ କରୁଛନ୍ତି ତାଙ୍କ ଜିଦି ଯେତେ ପୂରଣ ହଉଛି ସେତେ ଜିଦି। ଜିଦିବାଦି।
ଯାହା କହିଲ।
ଆଉ ଦହିବାର ଆଳୁ ଦମ କଥା କହିଲେ ଭଲ ଲାଗିଲା ଶୁଣିକି। ନା ମୁ ହୁଁ ହୁଁ ଗୋଟେ ମାନେ